ହ୍ୟାଲୋ। ହଁ, ଭାଇ କଣ କରୁଛନ୍ତି?
ଏଇଠି, ବସିଥିଲି ଆଉ।
ଆଚ୍ଛା, ଖାଇବା ପିଇବା ସରିଲାଣି ନା ନାଇଁ?
ହଁ, ଖାଇବା ପିଇବା ସରିଲାଣି।
ଆଚ୍ଛା, ହଁ, ମୁଁ ବି ଟିକେ ଶୋଇଛି ଆଉ। ତମେ କଣ ଖାଇଲ? ହଁ ଖିଆପିଆ ତ ସରିଲାଣି ଆସିକି ଦଶଟା ବେଳୁ। ତମେ କଣ ଖାଇଲ? ହାଲ୍, ହ୍ୟାଲୋ ହ୍ୟାଲୋ, ହଁ ଭାଇ ଶୁଭୁନି କି?
ହଁ
ମୁଁ କହିଲି କଣ ଖାଇଥିଲି ସକାଳେ?
ଏଇ ଚକୁଳି ପିଠା ଖାଇଥିଲୁ ଆଉ।
ଆଚ୍ଛା, ଚକୁଳି ପିଠା ଆଉ କଣ ଲଗେଇକି? ସେଇଟା ମୋର ବି ଏଜ୍ଜିଟ ହେଇଥିଲା ନା କଣ?
ତମର ଏଇଯୋଉ ପଡ଼ିଥିଲା ଆଉ।
ଓହୋ, ମାନେ ଚକୁଳି ପିଠା ଉପରେ ଲଙ୍କା ଗୁଣ୍ଡ ପଡି ଥିଲେ ଆପଣ ଖାଇଦେଲେ?
ଆଜ୍ଞା।
ଯା ହଉ, ଚକୁଳି ପିଠାଲେ ଲଙ୍କାଗୁଣ୍ଡ କିଏ ପକେଇକି ଖାଏ।
ଚକୁଳି ପିଠା ଯୋଉ ହୁଏ ଯୋଉ ଚକୁଳି ପିଠା ଲ ଙ୍କା ଲଙ୍କା ଗୁଣ୍ଡ ପିଆଜ ଫିଆଜ ପକେଇ ଯୋଉ ଖାଆନ୍ତିନେଇ
ଓ ହଁ ପିଆଜ ପଡ଼େ ସେଇଟା ପିଆଜ ପିଠା କୁହନ୍ତି ଆଉ ତମେ ଲଙ୍କାଗୁଣ୍ଡ କହୁଚ। ହଁ ମୁଁ କଥା ହେଇକି ଟାଇମ୍ ପାସ୍ କର
ଆ ଲମ୍ପି ଏଇଠି।
ହଁ ମାନେ ସେଇଟା କହିବ ନା ପିଆଜ ପଡ଼ିକି ହୁଏ, ତମେ ନା ମୁଁ ଖାଇଛି। କିନ୍ତୁ ତମେ ଖାଲି ଲଙ୍କାଗୁଣ୍ଡ କହିଲ ତ ମୁଁ ସେଥିପାଇଁ କହିଲି ଖାଲି ଲଙ୍କାଗୁଣ୍ଡ ପିଠାରେ କିଏ ଖାଏ? ତବେ ଏବେ ଯେବେ ପିଆଜ କହିଲ ସେଠୁ ମୁଁ ଜାଣିଲି। ହଁ ପିଆଜ ପଡ଼େ, ଧଣିଆ ପତ୍ର ବି ପଡ଼େ। ଲଙ୍କା ଗୁଣ୍ଡରୁ ମରା ହେଇକି ଲୁଣ ଟିକେ ପକେଇକି ହଁ ସେଇଟା ମୁଁ ଖାଇଛି। ତମେ ପିଆଜଟା କହିନ ଆଉ। ଆଚ୍ଛା ଆଚ୍ଛା, ହଁ ହଁ ସେ ପିଠାପତି ମତେ ବହୁତ ଭଲ ଲାଗେ। ଆଉ ଆଛି୍, ମୁଁ ବି ସେଇ ମୁଁ ଖାଇଥିଲି ଚକୁଳି ପିଠା କିନ୍ତୁ ମୋର ଲଙ୍କା ପିଆଜ ପଡୁନଥିଲା। ମୋର ଖାଲି ପତଳା ଚକୁଳି ପିଠା ଆଉ ହଉଛି ଭେଣ୍ଡି ଆଳୁ ଭଜା। ଆଉ ହଉଛି କଣ କହିଲେ ସେଟା ବଢ଼ି ଆଉ ରସୁଣ ଲଙ୍କା ଯୋଉ ଛେଚାଟା।
ଉଁ, ହୁଁ।
ହୁଁ
ଭଲ।
ହଁ, ଆଉ ବର୍ଷା ହଉଛି ନା ଆପଣଙ୍କ ଏରିଆରେ ନା ହଉନି?
ହଁ ଇଆଡ଼ ତ କାଲି ରାତିରୁ ତ ବର୍ଷା ହଉଛି ଆଉ।
ବର୍ଷା ହଉଛି ନା କାଲି ରାତିରୁ ଆମର ବି ଏଇପଟେ ବି ସେଇଆ, କାଲି ରାତିରୁ ବର୍ଷା ହଉଛି।
ଘରୁ ବାହାରି ହଉନି ସକାଳୁ ଏପଅନ୍ତ।
ହଁ ସକାଳୁ ବା କୁଉଁ କୁଅଁନ୍ତୁନି କୁଅଁନ୍ତୁନି ଏ ଯୋଉ ବର୍ଷା ତାପରେ ବର୍ଷା ତ ହେଲା କିଛି କଥା ନାହିଁ ସେ ଯୋଉ ଘଡ଼ଘଡ଼ି ଚଡ଼ଚଡ଼ିଟା ନ ମାରନ୍ତା କି।
ହଁ।
ହଁ ସେଇ ଘଡ଼ଘଡ଼ି ଚରଚରି ଯୋଉ ଏତେ ଜୋରେ ମାରୁ ଚି ସେଇଥିରେ ଭାରି ଡର ଲାଗୁଛି ସେ ସବୁ ଆମ ଏପଟେ ତୁମେ ବିଶ୍ୱାସ କରିବନି ଭାଇ ପଚାଶରୁ ପଞ୍ଚଷଠିଟା ପାଖାପାଖି ସେ ଫ୍ୟାନ୍ ଆଉ ବଲ୍ ପୋଡ଼ି ଦେଇଛି। ଗୋଟିଏ ବିଜୁଳି। ହଁ କାଲି ପହର ଦିନ ବି କୋଉ କମ୍ ହେଇଥିଲା କି ପହ କାଲି ଆମ ଏପଟେ ବର୍ଷା ହେଇନଥିଲା। ପହର ଦିନ ହେଇଥିଲା ସନ୍ଧ୍ୟା ସାଢେ ପାଞ୍ଚରୁ ଆରମ୍ଭ ହୋଇଗଲା। ଆଠଟାରେ ଯାଇକି ଛାଡିଲା ସେ ଯୋଉ ଘଡ଼ଘଡ଼ି ଚଡ଼ଚଡି଼ ମାରିଛି ହେ ଭଗବାନ।
ଆମ ଇଆଡେ ପହର ଦିନ ହେଇନି କାଲି ହେଇଥିଲା।
ଓହୋ। ନାଇଁ ଆମର ପହର ଦିନ ପୁରା ଜୋରେ ହେଇଥିଲା କାଲି ଆମର ହେଇନି। କିନ୍ତୁ କାଲି ରାତିରେ ହେଇଛି ରାତି କେତେଟା କେଜାଣି ମୁଁ ତ ଆଜି ସକାଳୁ ଉଠି ଦେଖିଲା ଏଳକୁ ମାନେ ଓଦା ହେଇଛି ସବୁ ଦାଣ୍ଡ ହରିକି ଓଦା ହେଇଛି। ଆଉ ପାଗ ଟିକେ ନରମ ଅଛି ଆଜି ବଢିଆ ହେଇଛି ପାଗ ଶୋଇବା ପାଇଁ ଆଉ। ହଁ। ଆ ବଢ଼ିଆ ଲାଗୁଥୁବ ଘୋଡ଼େଇ ଘାଡ଼େଇ ହେଇକି ଶୋଇବା ପାଇଁ ଫ୍ୟାନ୍ ଟିକେ ଦେଇ ଦେଇଥୁବ ପାଞ୍ଚରେ ପକେଇ ଦେଇଥିବ। ଯଦି ହେ ହବ ଏସିି ବାଡିଟା ବି ଟିକେ ଅନ୍ କରାହେଇକି କବାଟ ଫବାଟ ଦେଇକି ସିଏ ମଜା। ସେ ବଢିଆ ମଜା। ବୁନ୍ଧା। ଆଉ ହଉଚି ଆଉ ତମ କେତେ ଭାଇ ଭଉଣୀ ତମେ?
ଆମେ ମୋ ଆମେ ଦି ଭାଇ ମୋ ଦାଦାଙ୍କର ଦିଟା ଝିଅ।
ଆଚ୍ଛା ଆଚ୍ଛା ମାନେ ତମେ ସମସ୍ତେ ସାଙ୍ଗ ହେଇକି ରହୁଚ ନାଇଁ। ଫୋ ଟା ନେଇଜେ ପାଚନ ଆଉ ଆଉ କଣ ଏବେ କରୁଚ ଜବ୍ କରୁଚ ନା ପଢ଼ାପଢ଼ି ଚାଲିଚି?
ହଁ ପଢ଼ାପଢ଼ି ଚାଲିଚି ଗ୍ରାଜୁଏସନ ଲାଷ୍ଟ।
ଆଚ୍ଛା ଆଚ୍ଛା ଗ୍ରାଜୁଏସନ୍ ନା। ମୋର ମାଷ୍ଟର୍ ଡିଗ୍ରୀ ଚାଲିଚି।
ହଁ।
ହୁଁ ଗ୍ରାଜୁଏସନ୍ ସରିଲାଣି ଏଇନା ମାଷ୍ଟର ଡିଗ୍ରୀ ଚାଲିଚି ଆଉ। ହଁ ହଁ ମୋର ଗୋଟେ ସାନ ଭଉଣୀ ଅଛି ଆଉ ଗୋଟେ ସାନ ଭାଇ ଅଛି। ଅଛନ୍ତି ସବୁ ଆଉ ମୁଁ ସଭା ବଡ଼ ଆଉ।
ହୁଁ ହୁଁ।
ହୁଁ ଆଉ କଣ ତ କହୁଥିଲି ହଁ। ଯୋଉ ରଜରେ କୁଆଡେ କେମିତି ବୁଲା ବୁଲି କଲ ନା ଘରେ ବାସ୍ ରହିକି କାଟିଦେଲ ରଜ।
ନାଇଁ ରଜରେ ତ ଆମ ଏପଟେ ଆମ ଗାଁରେ ଫେମସ ଭୁବନେଶ୍ଵରରେ।
ହଁ ଆଚ୍ଛା ଆଚ୍ଛା। ମୁଁ ବି ସେଇ ରଜ ଟାଇମରେ ଭୁବନେଶ୍ୱରରେ ହିଁ ଥିଲି। ତାପରେ ମାନେ ରଜ ମଝି ରଜ ଦିନ ପଳେଇ ଆସିଲି। ମୁଁ କହିଲି ହେ ହେଠି ରହିକି କିଏ କଣ କରିବ ଗାଁକୁ ଗଲେ ଲାଭ ଅଛି।
ଭୁବନେଶ୍ୱରରେ ତ ରଜ
ଆଚ୍ଛା ଆଚ୍ଛା। ତମେ ଗାଁରେ ଯାଇକି ମାନେ ରଜ ଭଲସେ ସେଲିବ୍ରେଟ କରିକି ଆସିଛ।
ହୁଁ ଆମରି ଗାଁରେ
ଓହୋ ଭଲ ଆଉ ଆଉ କଣ ଖାଇବାକୁ ଆପଣ ଭଲ ପାଆନ୍ତି?
ହୁଁ ସେମିତି କିଛି ନହିଁ ବିରିୟାନୀ ଫିରିୟାନୀ ଖାଇବା ଭଲ ଲାଗେ ଆଉ।
ବିରିୟାନୀ ମାନେ ଯୋଉ ଭେଜ ନା ନନ ଭେଜ ଖାଇବାକୁ ଭଲ ପାଆନ୍ତି?
ନାଇଁ ନନ ଭେଜ ଭେଜ ଖାଏ
ଏହେ ହଁ ହଁ ମୁଁ ପିଓର ଭେଜ୍
ଏ ଖେଳା ଖେଳି କରିବାକୁ ଯାଉନା ବାହାରକୁ ସବୁ ଆଉ କିଛି ମିଳେନି ଆଉ ସେଗୁାରି ହିଁ ଖାଉ।
ହଁ ସେ ବାହାରେ ମାନେ ତ ତମେ ନ ଖାଇଲେ ହବନି ଆଉ ତ ହଇରାଣ ହେଇଯିବ ଯଦି ନ ଖାଉଥିବ ପୁଣି ନନଭେଜ୍ ଭଲ ଅଣ୍ଡା ଫଣ୍ଡା ଖାଆନ୍ତି ତାହେଲେ ସବୁ ନା ଖାଲି ମାନେ ଚିକେନ୍
ନାଁ ଅଣ୍ଡା ଚିକେନ ମଟନ ସବୁ
ଆଛା ଆଛା। ଓ ହୋ। ଆଉ ପୁରୀ ଫୁରି ଯାଇଛନ୍ତି ନା ଯାଇନାହାନ୍ତି?
ନା ପୁରୀ ଯାଇନି ଯିବି ବୋଲି ଭାବୁଥିଲି ଯଉ ବର୍ଷା ହଉଛି। କେମିତି ଯିବି ଭାବୁଛି କିମତି ବାଇକି ନେଇକି ଯିବେ ସବୁଠୁ ଭଲ।
ହଁ ବାଇକ୍ରରେ ଯିବ ନିଜ ସ୍ଵାଧୀନତାରେ ଯିବ ନିଜେ ସ୍ଵାଧୀନତାରେ ଆସିବ ଏ ବସ୍
ତାପରେ ଯୋଉ ବର୍ଷା ହଉଛି କେମିତି ଯିବୁ ଯାଇହବନି।
ହଁ ହଁ ମାନେ ବର୍ଷା କଣ ଚାଲିଛିି ଝିପ ଝିପ୍ ହଉଛି ନା ଜମା
ହଁ ବା ପକଉଛି ସକାଳୁଠୁ ଛାଡୁନି ଟୋଟାଲି।
ଓହୋ। ଆଜି ତ ଠାକୁର ଅନ୍ନ ଶୁଣ ଘରେ କେତେବେଳେ ରହିବେ କି ଆଜିଠୁ ରହିବେ ପା
ହୁଁ।
ଆଉ ତମେ ଯାଇକି କେମିତି ଦେଖିବ ଠାକୁରଙ୍କୁ
ନା ଆଜି ଯାଇଥାନ୍ତୁ ବୁଲାବୁଲି କରିଥାନ୍ତୁ କାଲି ରାତି ରାତିରେ ରହିକି କାଲି ଦର୍ଶନ କରିଥାନ୍ତୁ ଯାଇ
ଆଉ ଠାକୁର ବା ଅନ୍ନ ଶୁଣ ଘରେ ରହିବେ ଆଉ କ ତୁମେ ଦେଖିପାରିବ କି ତାଙ୍କୁ?
ହଁଁ ବୁଲି ବାଲିକି ଆସିବୁ ଆଉ
ଓ ମାନେ ଠାକୁର ଦେଖିବା ପର୍ପୋଜ ରେ ଯାଉନ ବୁଲାବୁଲି କରିକି ଆସିବା ପର୍ପୋଜ ରେ ଯାଉଛି।
ନାଇଁ ସେମିତି ସେମିତି ଯୋଉୁ ରଥ ଫଥ ଯୋଉ ବୁଲିିବାଲି ଆସିବୁ ଠାକୁରଙ୍କୁ ଯାହା ଆଉ ତ ଯାଇ ବି ହେଇନଥାନ୍ତେ ଯୋଉ ଗହଳି ଯୋଉ ଭଳିଆ ହଉଛି
ହଁ‌ ପୁଣି ତ ରଥଯାତ୍ରା ପର୍ଯ୍ୟନ୍ତ ଗହଳି ଲାଗିକି ରହିବ ଆଉ। ନା ଏବେ ତ ଟିକେ କମିଯିବ କାରଣ ଏଇ ଗୁଣ ତ ଠାକୁର କିଏ ଦେଖିପାରିବେନି କାହିଁକି ଯିବେ।
ଯେତେବେଳେ ରଥ ଯେତେବେଳେ ଦାଣ୍ଡରେ ଥିବ ଠାକୁର ଯେତେବେଳେ ଥିବେ ସେ ଦ ସେତେବେଳେ ଯିବ ଫାଙ୍କାରେ ଦେଖିକି ଆସିବ।
ହଁ ଆଚ୍ଛା ଆଚ୍ଛା ହଁ ସତ ରାତି ବେଳେ ଯାଇକି ଯୋଉ ରଥରେତ ଠାକୁର ଥିବେ ସୁନାବେେଶ ହେଇକି ସେତିକି ବେଳେ କହୁଛ? ଓହୋ। ଆଚ୍ଛା ଆଚ୍ଛା ଯାହା ହଉ ଭଲ ଭଲ। ହୁ ଆଉ ଆ ଯୋଉ ହଉଛି ରଜରେ ଡ୍ରେସ୍ ଫ୍ରେସ୍ କରିଥିଲେ ନା? ମୁନ ଦିଦି
ଭଉଣୀ ମାନଙ୍କ ପାଇଁ ଡ୍ରେସ ହୁଏ ମାନେ ମୁଁ ଘରେ ଯେମିତି ହେଲେ ମୋ ପାଇଁ ନେଇକି ଆସିବେ। ନ କହିଲି ବି ନେଇକି ଆସିବେ ତିନି ଦିନ କାନ୍ଦ ନାଇଁ ନ କହିଲେ ବି ଆମ ପାଇଁ ମୋ ପାଇଁ ନେଇକି ଆସିବେ।
ଆଚ୍ଛା ଆଚ୍ଛା। କିନ୍ତୁ ଆମର ଖାଲିରେ ହୁଏନି ଘରେ ଡ୍ରେସ୍ ଆମର ଟିକେ କାନ୍ଦି ବୋବେଇ ଟିକେ ଏ ଯୋଉ ଡ୍ରାମା କରିବାକୁ ପଡ଼େ ତାପରେ ଯାଇକି ଘରେ ଡ୍ରେସ୍ କରନ୍ତି। ହଁ ମାନେ ଖୁସିରେ କେବେ ଗୋଟେ ଡ୍ରେସ୍ ହବନି ଯେତେ ଯାହା ହେଇଯାଉ ଯେତେ ବଡ଼ ପୂଜା ଥାଉ କାନ୍ଦଟା ହେବ ତ ତଥାପି ଆମର ଡ୍ରେସ୍ ହେଲାନି ବାବା କହିଲେ ତୁମେ ତ ଫାଙ୍କା ଟାଇମରେ ନେଇ ଆସୁଛ ପାଇଛ ସେ ଫ୍ଲିପକାର୍ଟ ମେସୋ ଆଜିଓ ସବୁଥିରୁ ତ ଅର୍ଡ଼ର ହୋଉଛି ଆଉ କାହିଁ ଏଥିରେ ହବ କିଛି ହବା ବି ନାହିଁ ଯୋଉ ଆକୁ ଅଛି ସେଇଆକୁ ପିନ୍ଧିକି ରଜ କରିଦିଅ। ଆମେ ସେଇଠୁ ରାଗିକି କହିଲୁ କିଛି ରଜ ହବନି ଆଉ ଶୁଅ ଚୁପଚାପ ଆଉ ସବୁ ଶୋଇଲୁ ଖାଲି ରଜରେ
ହ।
ରଜା ଆମର ଏଇ ବର୍ଷ ଖାଲି ଶୋଇବା ସୋ ଶୋଇବାରେ ଯାଇଛି ଏବେ ଭାବିଲା ବେଳେ ମନ ଦୁଃଖ ହେଉଛି କାସ୍ ଟିକେ ବୁଲାବୁଲି କରିଦେଇଥାନ୍ତୁ
ମାନେ କୁଆଡେ ବୁଲାବୁଲି କରିବାକୁ ଯାଇନ?
ନା ପା ଯାଇନୁ ଖାଲି ଶୋଇଲୁ ସେ ଆସିଥିଲେ ଆମ ଘରକୁ ମୋ ପିଇସି ଆ ମାନେ ସେ ଯୋଉ ଭାଇର ଜନ୍ମଦିନ ଥିଲା ତ ଦାଦାଙ୍କ ପୁଅର ତ ସେ ରୁହନ୍ତିନି ଗାଁରେ ସେ ବାହାରେ ରୁହନ୍ତି ସେ ଏଇ ବର୍ଷ ଥିଲା ତ ସେଥିପାଇଁ ତାର ଟିକେ ଠାକୁରଙ୍କ ପାଖରେ ଭୋଜି ଫୋଜି ଦିଆ ହେଇଥିଲା ସେ ସବୁ ସେଥିପାଇଁ ପିଇସି ଭଉଣୀ ମାନେ ସବୁ ଆସିଥିଲେ ତ ଘର ପୁରା ହାଉସଫୁଲ୍ ଥିଲା ଆଉ ସେଥିପାଇଁ ବାବା କହିଲେ ଏକୁଟିଆ ତମର ହବନି ହବ ଯଦି ସମସ୍ତଙ୍କର ହବ ଆଉ ଯଦି ନହବ ଏକାଥରେ କାହାର ହବନି ଆଉ ଏକଥରେ କେ କାହାର ହେଲାନି ସବୁ ରାଗି ରୁଷିକି ଶୋଇଲୁ ରଜ ପରେ ଯାଇକି ଡ୍ରେସ ହେଲା ଆରେ ରଜ ପରେ ଡ୍ରେସ୍ କରକି କଣ ଲାଭ ସେଇବା ଆମର ରଜ ପରେ ହିଁ ଡ୍ରେସ୍ ହେଲା ରଜର ବାସି କହିବାକୁ ଗଲେ ରଜ ସରିଲା ଷୋହଳରେ ସତର ଛାଡ଼ିକି ଆମର ଅଠ ଅଠରରେ ହେଲା ଡ୍ରେସ୍ ନା ଅଠରରେ ବି ନାହିଁ ଉଣେଇଶରେ ଡ୍ରେସ୍ ହେଲା
ଯୋଉଠି ରଜ ହଉଥିଲା ଯୋଉଠି ରଜ ହଉଥିଲା ସେଇଠି ଯାଇକି ବୁଲି ଦେଇେକି ଆସିଥାଆନ୍ତ ଆଉ
ହ ସେଇ ଖଣ୍ଡିଆ ଯୋଉ ଦୋଳି ସବୁ ଥିବ ସେଇଆାରେ ବସିିକି ଟିକେ ଝୁଲିଥାନ୍ତୁ ଆଉ ହଁ କୁହନ୍ତୁନି ଆଉ ଯୋଉ କାନ୍ଦ ଆଗରେ ଯେତେ କାନ୍ଦ ହେଇପାରିବ ନାହିଁ ସେଇଠୁ ଦାଦ ତ କହିଲେ ନା ନା ଛୁଆ ଗୁଡ଼ାଙ୍କର ରଜରେ ହେଇନି ଏଇଥର ହବ ଆଉ ମୁଁ କହିଲି ହଁ ଦିଅ ଆଉ କଣ ଲାଭ ଆଉ ଡ୍ରେସ୍ ତ କରିକି କିଛି ଲାଭ ନାହିଁ ଆଉ ହଁ ତାକୁ ରଖିଦେଇଥିବା ଆଉ କେତେବେଳେ ଭଲ ଅକେଜନ ରେ ପିନ୍ଧିଦବା ଆଉ
ହୁଁ।
ହୁ ହୁ।